ହ୍ୟାଲୋ।
ହ୍ୟାଲୋ କଣ କରଥୁଲୁ?
ଏଇ ବସିକି ଟିକେ ଥଣ୍ଡା ପବନ ଖାଉଥିଲି ଆଉ ଗରମ ତ ଲାଗୁଚି, ଆଉ ଘର ଭିତରେ ବାହାରେ ଆସିକି ବସି ଥଣ୍ଡା ପବନରେ ବୁଲୁଚି, ତୁ କଣ କରୁଚୁ?
ମୁଁ ତ ସେ ଖଟ ଉପରେ ଶୋଇଚି ଆଉ, ଏଇନା ଯାଉଚି ପଦାକୁ ଯିବି ବୁଲିବି, ଲାଇନ୍ କଟି ଯାଇ
ହଁ ଆମର ବି ଆମର ବି ଲାଇନ୍ ଲାଇନ୍ ପଳେଇଚି, ଇଏ ଗରମ ଲାଗୁଚି ପା ବାହାରେ ଆସିକି ବସିଚି। ଆଉ କଣ ଖାଇଚୁ?
ମୁଁ ମୁଁ କିଛି ଖାଇନି ଖାଇବି ଆଉ।
ଓହୋ ଆଉ। ଯାଅ ମୁଁ ମୁଁ ତ ଏଇନା ଖାଇଚି ଯୋଉ ଟିକେ ପଖାଳ ଭାତ ଖାଇଦେଲି ଗରମ କେମିତି ହଉଚୁ ପଖାଳ ଦିଟା ଖାଇ ଦେଇଚି, ଆଉ ଗାଧେଇନି ଯିବି ଏଇନା ଗାଧେଇକି ଆସିକି ଗରମ ଗରମ ଖାଇବା ଆଉ। ଆଉ ଦେହ ପା ସବୁ ଭଲ ଅଛି?
ହୁଁ କଣ ହେଇଚି ତମ ଘରେ ଆଜି?
ଆମ ଘରେ କଣ ଖାଇବା?
ହଁ।
ଖାଇବା ଆମର ଆଜି ହେଇଚି ଏଁ, ଭାତ ଆଉ ଡାଲମା, ଆଳୁ ଭର୍ତ୍ତା, ଆଉ ଶାଗ ଆଉ ଶାଗ ଖରଡ଼ା। ଆଉ ଏନ୍ ଆମ୍ବ।
ହୁଁ ହୁଁ ଆମର ହେ ଚି ସେ କାମ କରି ଆସିଛନ୍ତି ତ ତାଙ୍କ ପାଇଁ ହେଇଚି ଡାଲମା ଆଉ ଚଟଣି ଆଉ ହେଇ ଯୋଉ ଗୋଟେ ଭଜା ଆଉ ହଉଚି କଣ କହିଥିଲିି ୟୁ ନ ଆଉ ହଁ ଲୋ ଦହିିବାଇଗଣ ଏଉରା କେତେ ମୋର ଆଉ କିଛି ଖାଇବିନି କାଇଁ ନା ମୋର ହଉଚି ଆଜି ଶନିବାରେ ପରଟା ଖାଇବି ଆଉ ପରଟା ସହିତ ବିନା ପିଆଜ ରସୁଣ ଯୋଉ ଭଜାଟା ସେଇ
ହଁ ଓହୋ ଆରେ ମୁଁ ଏଇଥି ପାଇଁ କଲ୍ କରିଥିଲି ଦୀପାବଳି ଯୋଉ ବିଷୟରେ କଥା ହବା ପାଇଁ ନା କାଇଁ ନା ଦୀପାବଳି ପାଖେଇ ଆସିଲାଣି ସେଥିପାଇଁ ତ ଦୀପାବଳି ବିଷୟରେ କଣ କେମିତି କରିଆ? ମାନେ କେମିତି ଦୀପ ଜାଳିବା? କେମିତି ବାଣ ହେଇକା ଫୁଟେଇବା ଆଉ ଦି ପାଳି ତ ମେନ୍ ହଉଚି ଆମ କାଳୀ ପୂଜା ତ ସେଇ ବିଷୟରେ ଟିକେ କଥା ହେବା ପାଇଁ ମୁଁ ଫୋନ୍ କରିଥିଲି ଆଉ କଣ କହୁଚୁ?
ଭୁବନରେ ତ କାଳୀପୂଜା ଭଲ ହୁଏ, ମାନେ ଗୋଟେ ଜାଗାରେ ଅଲଗା ଜାଗାରେ।
ହଁ ଆମ ଆମ ଗାଁ ଆମ ଗାଁଠୁ ଆଠ କିଲୋମିଟର ଦୂରରେ ଗୋଟେ ଏଁ, ଯା ଗାଁ ଅଛି ସେଇଠି ତ ଆମର କାଳୀପୂଜା ହୁଏ, ତ ଯୋଉ ଏଠି ଭଲ କାଏ ମୁଁ ଶୁଣିଚି ଭଲ କାଳୀପୂଜା ଆମର ହୁଏ ଏଇଟି। ତୁ କେବେ ଦେଖିଚୁ ସେ କୋଉ ବର୍ଷ କାଳୀପୂଜା ମୁଁ ତ ଦେ କିଛିି ଦିଅନ୍ତି ଦେଖିଚି ଦି ତିନି ବର୍ଷ ଆଉ କିଛି ଦି ବର୍ଷ ହେଲାଣି ଆଉ ଦେଖିନି, ତୁ ଦେଖିଚୁ ମାନେ କାଲି କାଳୀ ପୂଜା ସେଇ ଗାଁର?
ହଁ ମୁଁ ଯାଏ, ମୋ ମା ମାମୁଁ ଘର ଗାଁରେ ବି ଭଲ ହୁଏ କାଳୀ ପୂଜା ପୁଣି ଯାତ୍ରା ପଡ଼େ ଯାତ୍ରା ପାଟି ଆସନ୍ତି ଛଅ ସାତ ଦିନ ପାଇଁ ଆସନ୍ତି ଗୋ ଗୋଟେ ଦିନ କାଳୀ ପୂଜା କିନ୍ତୁ ତା ପୂର୍ବରୁ ଥିବ ତାପରେ ସଇଲା ପରେ ବି ସେଟା ଚାଲିଥିବ ମାନେ ଭଲ ଲାଗେ ମାନେ ଯୋଉ ଦେଖିବାକୁ ମତେ ତ ଯାତ୍ରାର ବେଶୀ ମେଲୋଡିଟା ଦେଖାଯାଏ ଯାତ୍ରାଟା ମୁଁ ଜମା ଯୋଉଟା ଦେଖିବିନି ଟିଭି ମୋବାଇଲ କୋଉଠିି ଗୋଟେ ସେଇଟା ମୁଁ ସିଓର୍ ଦେଖିବି ଯଦି ବସିକି ଦେଖୁଥିବେ ସମସ୍ତେ ସେଇଟା ମୁଁ ଦେଖୁଥିବି ନିଦ ମାଡୁଥାଉ ପଛେ ମୁଁ ଦେଖୁଥିବି ତା ଗୋଟେ ଜାଣିଚୁ ତ ଗୋଟେ ରାତି ଅନିଦ୍ରା ହବୁ ମାନେ ସଇଲା ତୁ ତାପରେ ଦି ତିନିଟା ରାତି ତିନିଟା ସକାଳ ରାତି ଶୋଇଲେ ଯାଇକି ତୋ ନିଦ କମ୍ପ୍ଲିଟ ହବ ତ ସେଇଥି ପାଇଁ ମତେ ଭାରି ବା ସେଇତ ମୁଁ ଶୋଇପଡ଼େ ଅଧାରୁ ଆଉ ମୁଁ ଯଦି ଯାଇଥିବି ମୋ ଆଈ ମତେ ଧରିକି ପଳେଇ ଆସିବ ସେ ମୋ ହାତଟାକୁ ଏମିତି ନେଇକି ଯିବ ଯେ। ଯେମିତି ମୋତେ ଲାଗେ ମୁଁ ହଉଛି ଛୁଆ ସେ ମୋତେ ଧରିକିି ନେବାରେ ହାତଟା ପୁରା ଚାପିକି ନେଇକି ଯିବ ପୁରା ବସେଇବ ଯୋଉଠି ହେଇଥିବ ସିଟି ସେଠି ବସେଇବ ଯାଇକି ମୋ ପାଖରେ ବି ସେମିତି ବସିବ ସରିବ ମୁଁ କହିବି ମୋତେ ଆାଇ ନିଦ ଲାଗୁଛି ମୁଁ ଶୋଇବି ହଁ ତୁ ହଁ ସେଠି ଶୋଇ ନହେଲେ ତତେ ନେଇ ଛାଡି ଦେଇକି ଆସିବ ଛାଡି ଦେଇକି ଆସିବ ଶୁଏଇ ଦେଇକି ଆସିବ ଆସିବ ମାନେ ଏ ପର୍ଯ୍ୟନ୍ତ ବି ତାର ଏଇ ଗୁଣ ଟା ଛାଡୁନି ଯେ ସେ ନେ ମତେ ହାତଟାକୁ ଜୋର ଜବ ଯେତେ ବଡ ହେଇଯାଏ ସେ ମୋ ହାତଟକୁ ଜାବୁଡ଼ିକି ଧରିବ ଏଥରକ ଦୀପାବଳି ମୁଁ ଘରକୁ ଯାଏ ହେଲା ଆମେ ମିଶିକି ସାଙ୍ଗ ମାନେ ସବୁ-ଉ-ଉ ଯିବା। ଆଉ ତମ ଘରେ କଣ ପିଠା ପଣା ହବ ଦୀପାବଳି କୁ ନା କିଛି ହବନି।
ହଁ ଦୀପାବଳି ଦୀପାବଳି ମେନ୍ ଆମର ଗୋଟ ହଉଛି ଦୀପାବଳିରେ ଆମର ଦୀପ ଜାଳିବା ବାଣ ଫୁଟେଇବା। ଆଉ ହଉଛି ଆମର ତା ଦୀପାବଳି ତ ଫେମସ ଆମର ଫାଷ୍ଟ କାଳୀପୂଜା। ତ ଦୀପାବଳି ଆଉ ଗୋଟେ ଆମର ହୁଏ ବଡ ବଡୁଆ ମାନେ ଘରର ବଡ ବଡୁଆ ଯୋଉ ଡାକନ୍ତି। ଯୋଉ ସେ ପିଟା ତ ଆଗେୁ ସମସ୍ତଙ୍କ ଘରେ ଘରେ ସେଇଦିନ ହୁଏ ବଡ ବଡୁଆ ବଡ ବଡୁଆ ହୁଏ ମାନେ ତ ଯାହାହଲେ ବି ପିଠାପଣା ତ ହବ। ପିଠାପଣା ଆମର ବଡ ବଡା ଡାକନ୍ତି ଯୋଉ ମାନେ ଘରର ମୂୁର ବି ଯିଏ ଜେଜେ ସିଏ ଡାକନ୍ତି ବଡ ବଡଆ। ତ ଆମର ଏଇ ଦିନ ପିଠା ମେ ପର କୁଅ କରନ୍ତି ଖ୍ଷୀରି ଆଉ କାକିରା ପିଠା ଆଉ ହଉଛି ମାନେ ଆରେସା ମାନେ ଏମିତି ଶୁଣି ମାନେ ଶୁଣେ ଯେ ହୁଏ ବୋଲି। ଆମ ଘର ତ ଏଇ ତିନଟା ମାନେ ସବୁବେଳେ ହୁଏ ପିଠାପଣା ତ ମୁଁ ମାନେ କଣ ଆମର ବଡ ବଡ ଫାଷ୍ଟ ପ୍ରଥମେ ଡାକି ଦଉ ତ ବଡ ବଡଆ ଡାକି ସାରିଲା ପରେ ଆମର ପିଠାପଣା ସମସ୍ତେ ମିଶିକି ଖାଉ। ତାପରେ ମୁଁ ବଡ ବଡ ଡା ଡାକିବା ପୂର୍ବରୁ ମୁଁ ଦୀପ ଦୂପି ଘରେ ଆମ ଛାତ ଉପରେ ଆଉ ବାହାର ଦୀପରେ ମୁଁ ଦୀପ ଲଗେଇ ଦିଏ। ନହେଲେ ମହବ ତି ଲଗେଇଦିଏ ତାପ ତାପରେ ହଉଛି ସେମାନେେ ବଡ ବଡିଆ ଡାକି ଡୁକି। ସରିଲା ପରେ ମୁଁ ମୁୂର୍ଜ ପକେଇଏ। ମୁୂର୍ଜ ପକେଇକି ସେତେ ଦୀପ ରଖିକି ମାନେ ମାନେ ମାନେ ଭଲ ଭ ସୁନ୍ଦର ସଜାଏ। ତାପରେ ଆମେ ସମସ୍ତେ ଘର ଲୋକ ମିଶିକି ବାଣ ଫୁଟାଉ। ଏମିତି ଆମର କରୁ ଏଇ ବର୍ଷ ତ କାହିଁକି କାହିଁକି କି ଏ ବର୍ଷ ମୋ ଦେଇ ନାହିଁ। କାହିଁକନା ମ ଦେଇଥିଲେ ମାନେ ସବୁ ଆ ମି ମୁଁ ସେ କରିଦଉ ନା ମୋ ଦେଇ ତ ଏ ବର୍ଷ ନାହିଁ। ଯାଇଛି ବାହାରେ ଅଛି। ତ ସିଏ ଘରକୁ ଆସିଲେ ତ ମୁଁ ତାକୁ ଏବେ କଲ ଫୋନ କରିଥିଲି କହିଲି ତୁ ଆସିବୁନି କି ଆମ ଦୀପାବଳି କହୁଛି ହଁ ଯିବି ଯେ ଠିକ ନାହିଁ ଯି ହବ ଯିବି ନହେଲେ ଯାଇପାରିବିନି। ମୁଁ କହିଲି ତୁ ନ ଆସିଲେ ଦୀପାବଳି ହବ କେମିତି। ତାମାନେ ଘରେ ଏକୁଟିଆ ଗୋଟେଝଅରେ ଭଲ ହବ କି। ଯେହେତୁ ଆମେ ଦି ଭଣୀ ଦି ଭଣୀ ଥିଲେ ବହୁତ ହସ ଖୁସି ଥାଏ ମିଶି ମିଶାଇୁ କାମ କରିଦଉ। ତ ତାକୁ କହିଛି ସେ ଆସିବ କରିବ ଆମ ଘରେ ପ୍ରକୁତରେ ଏମିତି ମାନେ ହୁଏ ଯୋଉ ଦୀପାବଳି ଏଇଟା ମୁଁ ଆମ ଆମ ଘରେ ଏମିତି କରେ। ତମ ଘରେ କଣ କେମିତି କର?
ହଁ ମୁ ସେ ଯୋଉ ତା ପୂର୍ବ ଦିନରୁ ରାତିରୁ ରଗା ସା ଥିବ କିଛି ଦିନ ଆଗରୁ ଲିଚୁ ସଜେଇ ଦିଆ ସାରଥିବ ଭିତର ଟା ସେମିତି। ସେଦିନ ସକାଳୁ ପକା ହବ ହବ ମାନେ ଜନ୍ତା ହବ ସବୁ କାକେରା ପାକେରା ପାଇଁ। ତାପରେ ସେ ବନ୍ଧା ହବ ଯୋଉ କାଉଁରିଆ କାଠି ବାପା ବାନ୍ଧିବେ ଚାରି ଟା ବେଳକୁ। ମାନେ ତିନଟା ଚାରି ଟା ବେଳକୁ ବନ୍ଧା ବନ୍ଧି କରିବେ କିଣିକି ଆଣିଥିବେ। ସେଥିରେ ପୁଣି ବାଳୁଙ୍ଗା ଯକି ବାପା ଆଣିବେ ଲଗେଇବେ ଫୁଲ ଲଗେଇବେ ଆଉ ସେଟା ମୋ ପାଇଁ ଗୋଟେ ଏକ୍ସଟ୍ରଆ ବାପା ରଖେଇିବବେ ତୁ ବି ଧ ତୁ ବି ବଡ ବଡଡିବ ବାପା ଗୋଟଏ ପୁଅ ନା ତୁ ବି ତୁ ବଡ ଝିଅ ତୁ ବି ଧ ତୁ ବି ଗୋଟେ ବାଟେଇବୁ। ତ ଏପଟେ ପିଠା ପିଠା କରିବୁ କଣ ପିଠା ପଣା କରିବୁ। ଏପଟେ ପୁଣି ଲିଚୁ ଫିଚୁ ତାପରେ ମତେ ଟାଇମ ହେଲା ମାନେ ଇଏଟା ହଉଛି ମୁଁ ସବୁ ବର୍ଷ ଯାହା ବି ହଉ ମୁଁ ପକେଇବି ମୁରୁଜ ଟିକେ। ମତେ ଭଲ ଲାଗେ ଟିକେ ସବୁ କଲର ମୁରୁଜ ପକେଇ ପକେଇବ ଦୀପ ସଜେଇବ ମତେ ଭଲ ଲାଗେ ପୁଣି ଆଉ ମେନଲି ହଉଛି କାକେରା କାେରା ଜନ୍ତା ହେଇକି କଲା ଆକୁ ଟିକେ ଲେଟ୍ ହବ ମାମା ଏକା କରିପାରିବନି ଆମେ ବି ସେମି ଦି ବଉଣୀ ଦି ଭଉଣୀ ଯାକ ମିଶିକି କରୁ
ହଁ ଆମର ସେମିତି ତ ଦି ଭଉଣୀ ମାନେ ଯାହା ହେଲେ କି କାକେରା ଆମ ଘରେ ତ ମୋ ବୋଉ ମାନେ କୁହାକୁ ଗଲେ ବୋଉ ହେ ମାନେ କଣ କରିଗୁଡା ଦେଲେ ମୁଁ ମାନେ ସେ ଜନ୍ଦ ଜନ୍ଦି କଲେ ମ ମାନେିଠାଟା କରିଦେଇକି ଛାଣିଦିଏ ସବୁ କାମ ସମସ୍ତ ସବୁ ମାନେ ହସ ଖୁସିରେ ମିଶିକିଲେ ଜଲଦିାମ ହୁଏ ମାନେ ଜଲଦି ସବୁ ସରାସରି କଲେ ହଁ ମାନେ ଜଲ୍ଦି ସମସ୍ତେ ମିଶିକି ଖାଇବେ ଆମର ସେମିତି ମାନେ ଯୋଉ ଦୀପାବଳି କି ଏମତି ପୂଜା ପର୍ବ ହୁଏ ମୋ ଦିଦି ଯେତେବେଳେ ଖାଏ ମୋ ଦିଦି ଆର ବର୍ଷ ଥିଲା ତା ଆର ବର୍ଷ ନଥିଲା ସେ ଯୋଉ ବର୍ଷ ଗୋଟେ ନଥିଲା ମୋ ସାଙ୍ଗରେ ମେ ଭଲ ଲାଗି ପ ମୋେ ଏକୁଟିଆ ଏକୁଟିଆ ଲାଗିଲା ଆଉ ମୁଁ ଏକୁଟିଆ କଣ କରିବି ଏକୁଟିଆ ଯୋଉଠି ବି ଥା ଏକୁଟିଆ ଗୋଟେ ଥିଲେ କିଛି ମନ ଲାଗିବୁଏ କିଛି କରିବା ପାଇଁ ଆଉ ଏକୁଟିଆ ଅଛି କଣଟା ଏକୁଟିଆ ମୁଁ କରିବି ଆଉ ଏକୁଟଆ କଣ ମୂର୍ଜ ପି କଣା କରିବି ମ ଦିଦି ସିନା ଥିଲେ ସିନା ହଁ ମିଶି ମିଶାଇ ହସ ଖୁସିରେ କଣ କରିଥାନ୍ତୁ। ଏବେ ହେଇପ ମୁଁ ଦେଖଛି ଏବେ ଫୋନ କରିଥିଲି ଯେ ମତେ କହୁଛି ଆଉ ମୁଁ ଯାଇପାରିବିନି ଝିଅ ତୋତେ ମୁଁ ଯଦି ହବ ଯିବି ନହେଲେ ଯାଇପାରିବିନି ଏମିତି କହିଛି ତ ହେତ ମୁଁ ଚାହୁଁଛି କି ଏଇ ବର୍ଷ ଦୀପାଳି ତୁ ବି ଆସେ ଆମେ ମିଶିକି ମାନେ ମିଶିକି ଏମତି ସବୁ କରିବା ମୂଜ ପକେଇବା। ଯୋଉ ଦୀପ ଲଗେଇବା ପିଚୁ ବି ଲଗେଇବା ଯୋଉ ବାଣ ବି ଫୁଟେଇବା କଣ କହୁଛୁ?
ହଁ ହଁ। ହଁ ମୁଁ ତ ଯିବି ଦୀପାବଳି ଛୁଟ ହବ କାଳୀ ପୂଜା ଦୀପାବଳି ଏକା ଟାଇମ ରେ ଛୁଟି ହବ ଦି ତିନି ଦିନ ଛାଡିକିଟି କାଳ ପୂଜା ହଁ ମୁଁ ତ ଯିବି ସେ ଯିବି ଆଉ ମୋର ମୋ ସହିତ। ତ ଗୋଟେ କହୁଥିଲା ଗଟେ ସାଙ୍ଗ ଟେ ମୋର ଭଲ ସାଙ୍ଗ ମାନେ ମୋ ରୁମେଟ ଯିଏ ସି ବି ଆସିବ। ତାକୁ ବି ମାନେ ସବୁ ମିକ୍ସିଂ ପିଲା ଅଛ ମାନେ ମିଶିଯିବ। ତାକୁ ବି ଟିକେ। ସେ ସମସ୍ତେ ମିଶିକି କଥା ହବ ତାକୁ ଭଲ ଲାଗିବ ସବୁ ପିନ୍ଧିକି ଶାଢୀ ପା ପିନ୍ଧିକି ଦୀପ ଧରି ଫଟୋ ଉଠେଇବା ଭଲ ଲାଗିବ। ଖିବୁ ମାନେ ଲିଚୁ ଫିଚୁ ଧରି କିଏ ଦୀପ ଧରିକି ଫଟୋ ଉଠେଇବ ଭଲ ଲାଗିବ ମୋ ସାଙ୍ଗ ଟା ବି ଆସିବ ତାକୁ ବି ଟିକେ ମାନେ ତମେ ମାନେ ସବୁ ମିଶ ତୁ ବେଶି ମିଶୁ ତାର ଟିକେ। ଦେଖିବୁ ତାକୁ ଟିକେ ବୁଲାବୁଲି କରିଦେବା ଆମ ପୋଖରୀ ଫୋଖରୀ ସେ ଦେଖୁ ଗାଁ ପରିବେଶ ସେ ମାନେ ସିଏ ସହର ପିଲା ହେଲା ସେ କେବେ ବି ଗାଁ ଫାଁ ଜାଣିନି ମାନେ ଏମିତି ପୋଖରୀ ଫୋଖରୀ ଏଇଟା କିଛି ସେ ଦେଖିନି ତ ସେ ଦେଖେ ତାକୁ ଟିକେ ଭଲ ଲାଗିବ ନା ସେଥିପାଇଁ। ଆମେ ଯିବା ବାଣ ଫାଣ କିଣିକି ଆଣିବା ଭୁ ମାନେ ବାହା ହୁଁ
ମୁଁ କହୁଥିଲି ଆମର ପ୍ରଥମ ଯାଲେ ଯାହାର ବାଣ ଫୁଟିଲ ଝିଜିରା ବାଣ ଫୁଟେଇବା ତ ଆମେ ପୁଅ ପିଲାଙ୍କ ଭଳିଆ ତ ଆମେ ଯୋଉ କିଛି ମାନେ ବଡ ବଡ ବାଣ ଫୁଟି ପାରିବେନି ଝିଝିରିଆ ବାଣ ରସୁଣ ବାଣ ଲଙ୍କା ବାଣ ତ ଏଇଟା ମୋତେ ବହୁତ ଭଲ ଲାଗେ ସବୁଠୁ ଭଲ ଲାଗେ ରସୁଣ ବାଣ ଟିକେ ଟେ ମାନେ ତଳେ ଖିଲ ସେ ବହୁତ ଜୋରସେ ଫାଟେ ଶୁବେ ସାଉଣ୍ଡ ଯୋଉ ମାନେ ସେଇଟା ଭଲ ଲାଗେ ଆଉ ଭାବୁଛି ଏମିତି ମାନେ ଦୀପାବଳି ଥିବ ଦିନେ ଆମେ ସମସ୍ତେ ଯିବା ବଜାର ଯିବା ବଜାର ସବୁ କିଣିକୁଣି କି ଆଣିବା ଦୀପ ଘିଅ ସଳିତା ଆଉ ଯୋଉ କ୍ୟା ଯୋଉ ମହମବତୀ। ଆଉ ବାଣ ଏ ସବୁ ଜିନିଷ ସବୁ କିଣିକି ଆଣିବା ସେ ଯୋଉ ମାନେ ସବୁ ଦୀପ ମୁଁର ଦେଖିଛି ଗୋଟେ ଦୀପ ଅଛି ଗୋଟେ ଗୋଟେ ପ୍ଲାଷ୍ଟିକ ପାଣି କାଲି ପଶିଲେ ସେ କା ଅଟୋମେଟିକ ଜଳିବ। ଏ ଏମତି ସବୁ ଯିବା ସବୁ ମା ଯୋଉ କିଣାକୁଣି ସବୁ ଆଣିବା। ବି ଆସିବୁ ତା ଦୀପାଳି ଥିବ ଦିନେ ଦି ଦିନ ଥିଲେ ଆମେ ଯିବା ବଜାରରେ ଯାଇକି ସବୁ ଜିନିଷ ପତ୍ର କିଣାକୁଣି କରିକି ଆଣିବା ଭାରି ନା କଣ କହୁଛୁ?
ହଁ ହଁ ଯିବା ଏଇଟା ଗୋଟେ କଥା ଯିବା ନା।
ହଁ ଆଉ ତମର ଏଇ ବର୍ଷ କଣ କରିବ? ଦଲି ପିଠା ପଣା।
ପିଠାପଣା ଅ ହଁ କରିବୁ ତ ଦେଖିବା କଣ ହଉଛି କରିବୁ ସେଇତ କାକେରା କରିବୁ ଆଉ ମଣ୍ଡା କରାଯାଏ ବୋଧେ ନା ବଳିଲେ ମୁ ମଣ୍ଡା କରିଦିଏ ହେଲା କାକେରା କରେ ସେ ସୁଜି ମଣ୍ଡା ବି କରିଦିଏ ଆଉ ଯୋଉ ଚା ଯୋଉ ଖାଲି ବିନା ପୁରବାର ସୁଜି ମାନେ ଯୋଉ ପିଠା ଗୋଟେ ବାନ୍ଝ କାକରା କୁହନ୍ତି ତାକୁ।
ହଁ ସେଇଟା ବି ଆମର ହୁଏ ବା ସେଇ ଯୋଉ ବିନା ଫାଷ୍ଟମେ କାକରା କର ଯଦି ପୁର ସରିଛି ସେମିତି ମାନେ ଏଇ ଯୋଉ କରିକି ଛାଣି ଦଉ ଭଲ ଲାଗେ ସେଇଟା ଖାଲି ଖାଇବା ପାଇଁ।
ମତେ ସେଇଟା ହିଁ ଭଲ ଲାଗେ ବିନା ପୁର ପୁର ଅପେକ୍ଷା ମତେ ସେଇ ଖାଲିଟା ହିଁ ପସନ୍ଦ।
ହଁ ପୁର ଅପେକ୍ଷା ସେଟା ଭଲ ଲାଗେ କାହିଁକି ନା ଯୋଉଟା ମତେ ବି ଏଇଟା ବାଗ ଲାଗେନି ଯୋଉଟା ପୁର ମିଶିଲେ ଅଧିକ ମିଠା ଲାଗ ବାଗ ଲାଗେନି ସେ ସେମିତି କରି ଖାଇଲେ ଏଇ ବର୍ଷ ତ କହୁଛନ୍ତି ଆମ ଘରେ କରିବେ ଆରେସ ଆଉ କ୍ଷୀ ତ ଯାହାହଲେ ବଡ ବଢିଆ ହେଲା ଡାକିଯିବ ନା ଇଶାଣ ରେ ଯାହାେଲେ ଆମର ତ ଯୋଉ ଖିରି କାକେରା ମଣ୍ଡା ଆଉ ଆରିସା ଆଉ ଏ ବର୍ଷ କହୁଛନ୍ତି ଆଉ ଆଉ ବୋଧେ କଣ କରିବେ ନା କଣ ଏମିତି ବୋ ଚାରି ପାଞ୍ଚ ଛଅ ପ୍ରକାର ବୋଧେ କରିବେ ପିଠା ହଁ ଯେ ମୁଁ ଆଜି ସେଇ ସେଇଥିପାଇଁତେ ଫୋନ କରିଥିଲି ମୁ କହିଲି ଯାଉଛି ଦେଖିଆ। ଫୋନ କରେ ଆଉ କଣ ଆସିବ କି ନାଇଁ ଯୋଉ ଆସିବ ଦ ସମସ୍ତେ ମିଶିକି ଯିବା ସବୁ ଆମର ବଜାର ସବୁ ଜିନିଷ କିଣାକଡି କରିକି ଆଣିବା ନା ଆଉ ହେଲା। ହଉ ଏବେ ଶୁଣୁ ମୁଁ ଏବେ ଟିକେ ରଖୁ ରଖୁଚି ହେଲା ମୁଁ ତତେ ପରେ କେବେ ଫୋନ କରିବି ଆଉ।
ହଉ ହଉ।
ହଉ।